ହ୍ୟାଲୋ।
ଗୁଡ୍ ଇଭିନିଂ।
ଆଜ୍ଞା କୁହନ୍ତୁ।
କଣ କରୁଛ।
ଏଇ ବସିଥିଲି ଆଉ ଆପଣ କଣ କରୁଛନ୍ତି।
ମୁଁ ଏଇ ବସିଛି ଆଉ ତମେ କହୁନ ଆପଣ କଣ କହୁଛ।
ହୁଁ ହୁଁ ହୁଁ ହଉ ଆପଣ କହିବିନି ହୁଁ ହୁଁ।
ନା ତମ କୁହ।
ହ ହଉ ତମେ କହମି ଆଉ ଆଉ ଗରମ କେମିତି।
ଗରମ ତ ବହୁତ ହଉଛି ତମ ଆଡେ ଗରମ କେମିତି ହଉଛି।
ହଁ ସେ ଅଳ୍ପ ହଉଛି ଗରମ ଆ ଆଗ ଅପେକ୍ଷା ଏବେ ଟିକେ କମ ଅଛି କାହିଁକି କହିଲ ଏଇ ଯଉ ଅଷାଢ ମାସ ହେଇଗଲା ନା। ବର୍ଷା ପାଗ ଟିକେ ଏବେ ଏବେ ଟିକେ କମ ଆଉ ଆଗ ଅପେକ୍ଷା ଏବେ ଟିକେ କମ ଜଣା ପଡୁଛି।
ଆଉ ସନ୍ଧ୍ୟା ମୁଁ ନା ମୁଁ ସନ୍ଧ୍ୟାରେ ଖାଇଥିଲି ଆଜି ଝାଲ ମୁଢ଼ି ହେଇଥିଲା ଆମର।
ବଢିଆ ଆଉ।
ଆଉ ତମେ କଣ ଖାଇଛ
ମୁଁ ମ୍ୟାଗି ଖାଇଥିଲି।
ମ୍ୟାଗି ଖାଇଥିଲ ଓହୋ ତମେ କହିଦେଲି ଆପଣରୁ ହୁଁ ହୁଁ ହୁଁ।
ତମେ କୁହ ବା ଆପଣ କଣ। ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ହଁ ଘରେ ସବୁ ଭଲ ଅଛନ୍ତି। ଆଉ ତମ ଘରେ
ହଁ ଆମ ଘରେ ଭଲ ଅଛନ୍ତି।
ଓହୋ ଆଉ ତମ ଦେହ ଠିକ ଚାଲୁଛି ତ
ହଁ ସେମତି ଆଉ ଏଇ ଗରମ ପାଇଁ ଟିକେ ଅ ପାଣି ଫାଣି ପିଇ ଦେଲା ବେଳକୁ ଥଣ୍ଡା ଫଣ୍ଡା ହେଇଯାଉଛି ନହେଲେ ନାହିଁ ସେମିତି।
ହଁ ଏଇ ଖରା ଦିନ ନା ଖରା ଦିନ ତ ଆଇଲା ଏଇଆ ଆଉ। ଖରା ଦିନିଆ ଥଣ୍ଡା ବହୁତ ହୁଏ ନା କିଛି କିଛି ଦ ମାନେ ଗରମ ହଉଥିବ ପାଣି ପିଇଥବୁ ଅଧିକ ତାପରେ ଥଣ୍ଡା।
ସେଇଆ ବା ଥଣ୍ଡା ପାଣି ପିଇଦେଲା ବେଳକୁ ବେଶୀ କଷ୍ଟ।
ହଁ ଆଉ ରଜ ଏଥର ପାଳନ ହେଲା ନା।
ହଁ ରଜ ପାଳିଲୁ। ରଜ କଣ ଆଗ ଭଳିଆଉ କଣ ରଜ ଅଛି।
ହୁଁ। ଆଗ ଭଳିଆ ରଜ ନାହିଁ ଆଉ ଆଗରୁ ଯେମିତି ସବୁ। ସାଙ୍ଗ ହେଇକି ସବୁ ରହୁଥିଲେ ଗୋଟେ ଫ୍ୟା ମାନେ ପରିବାର ସବୁ ଆସିକି ସାଙ୍ଗ ହେଇକି ରହୁଥିଲେ। ଥିଲେ ଏବେ ବିସେମିତି ଅଛି।
ନା
ଆଗ ଅପେକ୍ଷା ଏବେ ବହୁତ୍ ଇଏ। ଆଗରୁ ସବୁ କି ଭଲରେ ସବୁ ସମସ୍ତେ ଇଏ କରୁଥିଲେ ଏବେ କିନ୍ତୁ ଏ ପରିବାର ଏ ଅଲଗା ଜାଗା ରହୁଛନ୍ତି ତ ଆଉ ଗୋଟେ ପରିବାର ଅଲଗା ଜାଗା ରହୁଛନ୍ତି। ଆଗୁରୁ ସବୁ ସାଙ୍ଗ ହେଇକି ରହୁଥିଲେ ସବୁ ଓଷା ପର୍ବ ସବୁ ମାନେ ଗୋଟେ ଏଥିରେ ସବୁ ପାଳୁଥିଲେ ଗୋଟେ ଫ୍ୟାନ ପରିବାର ହେଇକି ସବୁ ପାଳୁଥିଲେ ଏବେ ସବୁ ଅଲଗା ଅଲଗା ନାଇଁ।
ହଁ ଏତ ଗୁଁ ଆଗରୁ କେତେ ଖୁସି ବାସି ଥିଲା ଏବେ ଆଉ ଅଛ୍ ଅଛି ନା ଏଇ ମୋବାଇଲ ବାହାରିଲା ଦିନଠୁ ପୁରା
ମୋବାଇଲ ଯୋଉ ଦିନଠୁ ବାହାରିଲା ସେଦିନଠୁ ସବୁ ଗଲା ସମ୍ପର୍କ
ହୁଁ।
ହଁ ଆଉ ରଜରେ ତମର କି କି ପିଠା ହେଇଥିଲା।
ଆମର ପୋଡ ପିଠା, ଚକୁଳି ପିଠା, କାକରା ପିଠା, ଏମିତି ଆଉ ତମର
ହୁଁ ଆମର ହେଇଥିଲା କାକରା, ମୁଆଁ ପିଠା ଏଣ୍ଡୁରି ପିଠା। ଇଟିଲି ହେଇଥିଲା ତା ସାଙ୍ଗରେ
ହଁ। ଇଟିଲି ତ ସବୁ ଠୁ ସୁବିଧା କାକେରା ପିଠା।
କାକରା ଆରେ ବାଃ ମତେ ବି କାକରା ବହୁତ ପସନ୍ଦ।
ବନେଇ ଶିଖୀଛନା।
ନା ନା ବନେଇନି କେବେ ହଁ ବନେଇଚି ଘରେ ମା ତିଆରି କରନ୍ତି। ସେଇଠୁ ଯାହା ଅଳ୍ପ ଅଳ୍ପ ଦେଖିଛି ଆଉ
ହଁ।
ତମୁ କୁ ଆସେ।
ହଁ ମତେ ଆସେ। କିନ୍ତୁ ଅଁ ମାନେ ବନେଇନି କିନ୍ତୁ ମୁଁ କରିଦେବି ଜାଣିଛି।
ଓହୋ, ଭଲ ଆଉ ତମେ ରୋଷେଇ ଶିଖିଛ ତାହେଲେ ଆଉ ନା।
ହଁ ସେମିତି ଆଉ। ବାହାରେ ରହୁଚୁ ମାନେ ଶିଖିଆକୁ ପଡିବ।
ହୁଁ ବାହାରେ ରହୁଛ ମାନେ ନିଜେ ପୁଣି ତ କରିକି କିଛି ଖାଇବ ନା ନାଇଁ।
ସେଇଆ ବା ହଁ ସବୁବେଳେ ବାହାର ଖାଇବା ଖାଇଲେ ହଁ, ସବୁବେଳେ ବାହାର ଖାଇବା ଖାଇଲେ ଦେହ ଖରାପ୍।
ହୁଁ। ସବୁବେଳେ ବାହାର ଜିନିଷ ଟା ଖାଇବା ଟା ବି ଭଲ ନୁହେଁ।
ସେଇଆ ତ କଥା।
ହୁଁ, କିନ୍ତୁ ଲୋକମାନେ କିନ୍ତୁ ଲୋକମାନେ କଣ ବୁଝୁଚନ୍ତି। ଏ ପାଟିକି ଆଜି ଭଲ ଲାଗୁନି ଟିକେ ବଜାରରୁ ଯାଇଁକିନା ଟିକେ କଣ ନେଇ ଆସିଲେ ଟିକେ ଖାଇଲେ ଭଲ ହବ।
ହଁ ଆଉ ଖାଇଦେଉଚନ୍ତି ଆଉ। ବୁଝି
ହୁଁ, ହୁଁ। ଆଉ ଆଜି ରୋଷେଇ କଣ କରିଥିଲ?
ଆଜି କରିଥିଲି ଭାତ, ଡାଲମା, ଭଜା।
ହୁଁ, ହୁଁ।
ତମ ଘରେ ଆଜି କଣ ହେଇଥିଲା ରୋଷେଇ?
ଆମ ଘରେ ଆଜି ତ ଗୁରୁବାରେ ଆଜି ଅରୁଆ ଭାତ ହେଇଥିଲା। ଡାଲମା ହେଇଥିଲା, ଚାଟିଣୀ ହେଇଥିଲା ଆଉ ଆମ୍ବ ଆଉ।
ହୁଁ ହଁ
ଗୁରୁବାର ତ ଆଜି। ପିଆଜ, ରସୁଣ ଖାଆନ୍ତିନି ସେଇ ଦେଶରୁ ହେଇଥିଲା ଏଇ ସବୁ ଆଉ।
ଆମିଷରେ କଣ?
ଏଇଆ ଆଉ। କଣ କହିଲ? ହ୍ୟାଲୋ।
କହିଲି ଆଇଁଷରେ ତମର କଣ ପସନ୍ଦ?
ଆଇଁଷରେ ମୋର ଚିକେନ।
ମୋର ବି।
ମୋତେ ଚିକେନ ଟା ବେଶୀ ଭଲ ଲାଗେ ମଟନ ଠାରୁ।
ହଁ।
ହୁଁ, ମଟନ ଠାରୁ ମୋର ଚିକେନ୍ ଟା ବେଶୀ ପସନ୍ଦ। ଚିକେନ୍ ଟା ଟିକେ ବେଶୀ ଭଲ ଲାଗେ ଆଉ। ତମକୁ ଚିକେନ ରାନ୍ଧି ଆସେନା।
ହଁ ହଁ, ଶିଖିଚି। ହଁ ହଁ ବୋହୁତ ଶିଖିଛି। ବହୁତ ନୂଆ ନୂଆ ଷ୍ଟାଇଲରେ ଶିଖି।
ଅହ, ମତେ ଆସେ ଯେ ଅଳ୍ପ କରିକି ଆଉ। ସମ୍ପୂର୍ଣ୍ଣ ଭାବରେ କରିପାରିବିନି। ଅଳ୍ପ ଆଉ।
ଆଚ୍ଛା ନା ମତେ ଆର ପାଳି।
ହୁଁ ଭଲ ଆଉ ସ ହୁଁ। ଆଉ ବିରିୟାନୀ ଭଲ ଲାଗେ ନା?
ହଁ ସେଇଟା ଆଉ କହିବାକୁ ଅଛି।
ସେଇଟା ସମସ୍ତିଙ୍କର ପସନ୍ଦ।
ହଁ ସେଟା ପ୍ରାୟ ଅଧାରୁ ଅଧିକ ଏବେ ଜେନେରେସନ ଟା ବହୁତ ପସନ୍ଦ।
ହୁଁ। ୁରା ହୁଁ।
ତମକୁ ଭଲ ଲାଗେ ନା?
ହଁ ମତେ ବିରିୟାନୀ ଟା ବହୁତ ଭଲ ଲାଗେ। ବହୁତ ଭଲ ଲାଗେ ଆମେ ବି ସବୁ ସାଙ୍ଗମାନେ ସେ ମିଶି ସବୁ ଭୋଜି କରୁ।
ହଁ।
ହୁଁ ବିରିୟାନୀ ଭୋଜି ସବୁ କରୁ।
ଭଲ।
ମୋ ଯେତେବେଳେ ମନ ହେଇଥିବ କି ଚାଲ ଆ ଯିବ। ଚାଲ ଆଜି ଭୋଜି କରିବା ହଁ କି ଭୋଜି ଚାଲ ବିରିୟାନୀ ଟା ଆଗେ କରିବା ହଁ ଚାଲୁନ ବିରିୟାନୀ କରିବା।
ସବୁ ସାଙ୍ଗମାନଙ୍କୁ ବି ସବୁ ବିରିୟାନୀ ପସନ୍ଦ ବୋଧେ।
ହୁଁ।
ଭଲ ଆଉ ସବୁ ସାଙ୍ଗ ଜଟି ଯାଇଛ ଆଉ।
ହଁ ଆମ ଘର ପାଖରେ ସବୁ ପାଖାପାଖି ତ ସାଙ୍ଗ ପିଲା।
ହଁ।
ପ୍ରାୟ ତ ଆମେ କରୁ ଆଉ ପ୍ରାୟ ବିରିୟାନୀ।
ବଢିଆ ଆଉ।
ପ୍ରାୟ ବିରିୟାନୀ ଆଜି ଚାଲ ଆଜି କଣ ଇଛା ହଉନି ଖାଇବାପାଇଁ ହଁ ବିରିୟାନୀ କରିବା ହଁ ଚାଲୁନ ବିରିୟାନୀ କରିବା। ଏୟା ଆଉ।
ହଁ।
ତମ ଗାଁ ରେ ଦୋଳି ଲାଗେ ନା ରଜରେ?
ହଁ ଦୋଳି ଲାଗେ ରଜ ମହୋତ୍ସବ ହୁଏ ଭଲ। ଭୁବନେଶ୍ଵରରେ ବି ଭଲ ରଜ ହୁଏ।
ହୁଁ।
ସ ମଲ୍ ଫଲ୍ ରେ ରଜ ଦୋଳି ଲାଗିଥାଏ। ସବୁ ଏକ୍ଜିବିସନ ଗ୍ରାଉଣ୍ଡ ରେ ସବୁ ରଜ ସେଲିବ୍ରେସନ।
ଦା
ଭଲ ଲାଗେ ଆଉ।
ହଁ।
ତମକୁ ସବୁଠୁ କୋଉ ପର୍ବ ଟା ବେଶୀ ଭଲ ଲାଗେ?
ହଁ କଣ କହିଲ?
ତମକୁ ସବୁଠୁ କୋଉ ପର୍ବ ଟା ବେଶୀ ଭଲ ଲାଗେ?
ମତେ ନା ମତେ ରଜ।
ରିସେଣ୍ଟ୍ ରଜ ଯାଇଚି ଆଉ।
ନା ନା ସତରେ କିନ୍ତୁ ମତେ ରଜ ଟା ଭଲ ଲାଗେ।
ରଜରେ କେଇ ହଳ ଡ୍ରେସ୍ କରିଥିଲ?
ମୁ ରଜ ରଜ ତିନିଟା ରଜରେ ତିନି ହଳ ଡ୍ରେସ୍।
ଆଚ୍ଛା।
ତିନିଟା ରଜରେ ହୁଁ ଫାଷ୍ଟ୍ ରଜରେ ପିଁଥିଲି ସେକେଣ୍ଡ୍ ରଜ ଆଉ ଥାର୍ଡ ରଜ ଦିନ ତ ବର୍ଷା ତ ଯୋମିତିଆ ହେଲା ଆଉ।
ହଁ ବର୍ଷା ହଁ ବର୍ଷା ହଁ ହେଇଥିଲା ଯେ କିନ୍ତୁ ଏତେ ବି ନୁହଁ।
ନା ନା ଇଆଡକୁ ଯେ ଢାଳିଲା ତିନି ଘଣ୍ଟା ଢାଳିଲା ସେଦିନ ବର୍ଷା ଲାଷ୍ଟ୍ ରଜ ଦିନ।
ଭଲ ଲାଷ୍ଟ୍ ରଜକୁ ବର୍ଷାରେ ବିଦାୟ ଦେଇଦେଲ ଆଉ କ।
ହଁ ହଁ ଦି ବର୍ଷ ହେଲାଣି ତ ସେଇଆ ହଉଛି ଆଉ ଲାଷ୍ଟ୍ ରଜରେ ବର୍ଷା ଢାଳୁଛି ଆଉ।
ହଁ ହଉ ଦି ଦିନି ତ ରଜ ଏଞ୍ଜୟ କରିଛ ଉ।
ହଁ ଆମ ଏଠି ଭଲ ହୁଏ ଯେ ରଜ ମହୋତ୍ସବ ହୁଏ।
ହଁ।
ମିଜିସ ମିଜିକ୍ ଚିଆର ଖେଳନ୍ତି ନାଚନ୍ତି ବିଭିନ୍ନ ପ୍ରକାର ଦୋଳି ସବୁ ଲାଗେ
ହଁ ବଢିଆ ଆଉ ତାହେଲେ ଭଲ ସେଲିବ୍ରେସନ୍ ହଉୁଥିବ?
ହୁଁ ଭଲ ହେଇଥିଲା। ଭଲ ହେଇଥିଲା ସବୁ ଆମର ଯାଜ୍ ପୁର।
ଅ ହ।
ତମର?
ଆମର ବି ଯାଜ୍ ପୁର ଡିଷ୍ଟ୍ରିଟ୍।
ସତ ନା କଣ?
ହଁ ବା।
ଆଉ କଁ ହାଉ ଏଥର ରଜରେ ଆସିିଥିଲ ନା ନା ରଜରେ ସେଠି ପାଳନ କରିଥିଲ?
ନା ରଜରେ ଯାଇଥି ନା ଆଉ। ଯାଇଥିଲି ଟିକେ ବ ରଜ ଟା ଆଉ ଏଠି କଣ ପାଳନ କରିବୁ ଯାହେଲେ ଟିକେ ଘରୁକୁ ଯାଇକି ବୁଲାବୁଲି କରିକି ଆସିଆକୁ ପଡିବ।
ହୁଁ।
ରଜ ଟା ଗାଁ ରେ ଯେମିତି ଭଲ୍ ଲାଗେ ସେଠି କଣ ସେମତି ଭଲ ଲାଗୁଥିବ?
ନା।
ସେଠି ଭଲ୍ ଲାଗୁନଥିବ ନା
ଠିକ୍ ଆ ବୋଲି ହଷ୍ଟେଲ୍ ସେଟି ଘର ଘର ଆଉ ହଷ୍ଟେଲ୍ ଭିତରେ ଫରକ୍ ନାଇଁ ନା
ହୁଁ ଏଠି ସେଠି ଫରକ୍ ଅଛି ନା ଆଉ। ଗାଁରେ ଯେମିତି ଭଲ ପାଳନ ହବ ଆଉ ସହର କାଇଁ କହିକି
ଟିକେ ମଟନ୍ ଝୋଳ ଖିଆ ହବ
ହୁଁ ମଟନ୍ ହଁ। ଫାଷ୍ଟ୍ ରଜ ଏଥର ସ ବାର ଥିଲା ମାନେ ରବିବାର୍। ସମସ୍ତିଙ୍କ ଘରେ ଘରେ ଚିକେନ୍ ଆଉ ମଟନ୍।
ହଁ।
ଚିକେନ୍ ମଟନ୍ ଚିକେନ୍ ମଟନ୍ ହୁଁ ହୁଁ।
ସେଇଆ ତ।
ହଁ।
ହୁଁ। ରଜରେ ତ ଯାହା ହଉ ଗୋଟେ ଏଥର ତ ଆଇଁଷ ଅଛି ଖାଇବେ ଆଉ।
ହଁ ରବାର ଦିନ ତ ପଡିଥିଲା ଆଉ ଆଇଁଷ ନ ଖାଇଲେ ହବ କଣ।
ହଁ। ରବିବାର, ସୋମବାର, ମଙ୍ଗଳବାର ଆଉ ବାର ନାହିଁ।
ହଁ।
ରଇବାରଟା ଯାହାଥିଲା ବାର ଆଉ ସେଇଦିନ ସବୁ ଖାଇଥିଲେ ଚିକେନ ମଟନ।
ଆଉ କୋଉଠି ବାର ଥିଲା କି ସୋମବାର ତ ଖିଆ ହବନି ମଙ୍ଗଳବାର ତ ଖିଆ ହବନି ଏଇଆ ଯାହା ଯୋଉଦିନ ମିଳୁଛି ଗୋଟେ କରିବା କଥା ଗୋଟେ ଖୁସି ଆଉ।
ହଁ। ସେ ଯାହା ବି ହେଲେ ରଜରେ ଯାହା ବି ହେଲେ ଗୋ ମାନେ ପ୍ରତ୍ୟେକ ରଜରେ ଦେଖିବ ଯାହା ବି ହେଲେ ବାର ଗୋଟେ ପଡିଥିବ।
ହଁ ବାର ନ ପଡିଲେ ଆଉ ଲୋକଙ୍କ ମନ କଥା କେମିତି ବୁଝାହବ।
ହଁ ସେଟା ବି ସତ କଥା।
ସେଇଆ ତ।
ହୁଁ। ତାପରେ ହଉଛି ଖୁସିି ଆଉ ଝିଅ ପିଲାଙ୍କର ଖାସ୍ କ